ହ୍ୟାଲୋ।
ହ୍ୟାଲୋ।
ହୁଁ, ଖୁଡୀ
ହଁ।
କଣ କରୁଚ?
ବସ୍ଚି।
ବସ୍ଚ, ଖାଇସାଇଲଣି କି?
ହଁ।
ଖାଇସାଇଲୁଣି? କଣ ଖାଇଲ?
ଭାତ। ତରକାରୀ, ଭଜା, ସିଜା, ଡାଲମା। ପୋଡ଼ାପୁଡ଼ି।
ହଁ। ଆଉ, ବୋଉ ଏଇନା କେ ରାନ୍ଧିକି, ଦଉଚି ବସିକି ଖାଉଛ ଆଉ।
ହଁ। ହଁ।
ଆଉ, ମୁଁ ଶୁଣିଥିଲି, ତମ ଅଣ୍ଟା କଣ ହଉଛି ବୋଲି?
ହଁ ଲୋ ମାଁ, ମୋ ଅଣ୍ଟା ତ ହଉଛି, ଆଉ କଣ ହବ?
କଣ ହଉଛି ତମ ଅଣ୍ଟା?
ହଁ, ଅଣ୍ଟା ହଉଛି ଗୋଡ଼ ହଉଛି ମେଡ଼ିକାଲ୍ ଯାଇଥିନି। ରହି ରହି ରହି
ଅହ ହଉଥିଲା, କଣ ହେଇଛି ତମର ଆକ୍ଚୁଆଲି କଣ ହେଇଛି?
ଏ ଅଣ୍ଟାରେ ହାଡ଼ଟା ଟିକେ ଖୋପଟା ଛାଡ଼ି ଯାଇଛି।
ଉଁ, ହୁଁ। ଛାଡ଼ି ଯାଇଛି।
ହୁଁ।
କଣ ଫଟୋ ଉଠେଇଲ?
ହଁ
ଓହୋ କଣ ଡାକ୍ତର ମେଡିସିନ ଦେଇଛି ନା
ହଁ
କଣ କହିଛି ଡାକ୍ତର?
ଡାକ୍ତର କଛିି ମାସକ ପରେ ଯିବା ପାଇଁ।
ଓ ହୋ ଆଉ ପିନ୍ଧିବାକୁ ବେଲ୍ଟ ଫେଲ୍ଟ ଦେଇଛି।
ହଁ
ହୁଁ ହୁଁ ଏତେ ଇଏ ହେଇଗଲା ଚା ମଝିରେ ତମେ ଯାଇଥିନି ଯେ ତମେ କଣ ଚାଲି ବି ପାରୁନଥିଲ।
ହଁ ହେଲୋ ମା ମୁଁ ତ ଚାଲିପାରୁନି ଏବେ ବି ଆଉ।
ଓହ କମିନି।
ନା କମିନି ଅଳ୍ପ ଟିକଏ କମିଛି ଆଉ।
ଆଉ ମେଡିସିନ ଖାଉଛ ନା।
ହଁ
ଓ ହ ଆଉ ଭାତ ଭାତ ଖାଇଲେ ଆଉ ଭାତ ଖଟା ଫଟା ଖାଇବନି।
ନା ମୁଁ ଖଟା ଆଉ କାହିଁ ଖାଇଁବି।
ଖଟା ଫଟା ଖାଇବନି ଟିକେ ଚିକିତ୍ସାରେ ରହିବ ଆଉ। ଡାକ୍ତର କହିଥିବ ଭାରି ଜିନିଷ ଉଠେଇବନି।
ହଁ
ଓହୋ ନା ଭାରି ଜିନିଷ ଉଠେଇବନି ଟିକେ। ଆଉ ନଈବନି ବେଶୀ ଟିକେ ଅଳ୍ପ ଅଳ୍ପା ଚାଲିବ। ଚାଲିବ ତ ଟିକେ ଜୋର କିି ଚାଲିବନି ନା ଅଣ୍ଟାଟା ଇଏ ହେଇଛି ଧୀରେ ଧୀରେ ଚାଲିବ। ଆଉ ବେଲ୍ଟା ଦେଇଛି ନା।
ହଁ
ବେଲ୍ଟ ଭିଡୁଛ ନା।
ହଁ
ଓ ହୋ ଯା ହଉ ଆଉ ବୋଉଟି ଭଲ ନା।
ହଁ
ନେଲେ ମା ବୋଉଟି ଭଲ ନା।
ହଁ ଭଲ ଏଇନା ତ ମା ଭଲ ତାର କଣ ହେବ କଣ ନାହିଁ କିଏ କହିପାରିବ।
ହେ ଯ ଆହୋ ନାଇଁ ଏଇନା ଭଲ ହେଇଛି ଭଲ ହବନି ଯାହେଲେ। ଉ ରୋଷେଇବାସ ସବୁ କରୁଛି।
ହଁ ସବୁ କରୁଛି।
ଆଉ ଭଲ ଆଉ କଣ ତରକାରୀ କଥା ହେଲା ମାଜି।
ଡାଲ ଏଇ ଡାଲମା କରିଥିଲା ଭେଣ୍ଡି ଆଳୁ ବିଲାତି ତାକୁ ତରକାରୀ କରିଥିଲା ବନ୍ଧା କୋବି କରିଥିଲା
ହୁଁ।
ଆଉ ଭଜା, କନ୍ଦୁରି ଆଳୁ ଭଜା। ତାକୁ ଖାଇ କରଥିଲା।
ହୁଁ।
କଣ୍ଟା ଫଳ ପୋଡ଼ିଥିଲା ଆଉ ଆଳୁ ଲେମ୍ବୁ ତାକୁ ଦଳିଥିଲା କାକୁଡ଼ି
ହୁଁ।
ଗରମ ଭାତ ଆଉ କଣ କରିମି?
ଯାହା ହୋଉ ଏତେ ଆଇଟମ କରିଥିଲା ଶିକିଚି ନା ବା ବତେଇ ଦୋଉଚୁ।
ନା ଲୋ ସିଏ ତ ଶିଖିଚି ମୁଁ ବତେଇମି କଣ।
ଆ ବଢିଆ ଆଉ ଆଜିକାଲି ଛୁଆ। ଯାହାନେ ମୋବାଇଲରୁ ସବୁ ଶିଖିଲେଣି ଆଉ ଦେଖିକି କରଦେବେ ଆଉ କଣ।
ହଁ।
ତାପରେ ଆମ ଅମଳାରେ ଥିଲା ଆମେ ସିନା ରାଈ, ହରଡ଼ ଡାଲି, କୋଲଥ ଡାଲି ଏ ଶାଗ ଭଜା ତରକାରୀ ଏମିତି କରୁଥୁଲେ। ଆଜିକାଲି ଛୁଆ ତ ସିଏ କେତେ ଆଇଟମ୍ ଶିଖିଚନ୍ତି ଆମେ ତ ହେରା ନାଁ ଜାଣିନାହାନ୍ତି ଆଉ।
ହଁ।
ଆଉ ବୋଉଟି ଯାଇଚନ୍ତି ତାଙ୍କ ଗାଁକୁ ବୁଲି।
ନା ଯାଇନେଇ ଯିବ।
ଅଁହ। ଯାହା ହୋଉ ଭଲ ବୋଉଟି ପାଇଲ। ଖାଇ ପିଇକି ଆରାମ ହୁଅ ଟିକେ ଖାଇଲ ଶୋଇପଡିବ।
ହଁ ଶୋଇନି ନା ଗୁଢାକୁ ଘସେନି।
ଘସୁନ ଅହୋ। ଯା ଭଲ ହେଇଚି ଆଉ ଗୁଡାକୁ ଛାଡଦିଅ ଗୁଡାକୁଟା ଭଲ ନୁହେଁ। ଦାନ୍ତ ଫାନ୍ତ ଇଏ ହବ ଉଁ ଥଣ୍ଡା ଧୋଇନେ ପାଣି ବି ହବ। ଆଉ ହବ ଆଉ। ଆଉ କଣ କରିବା ସେମିତି ଆଉ ବୋହୁ ତା
ହଁ ଲୋ ମାଆ ଯାହା ହବ ଥିବ ସେଆ ଭାଗ୍ୟରେ ସେୟା ହବ ଆଉ କଣ କରିମି।
ହଁ ମା ଆମେ ଆଉ କଣ କରିବା ଯାହା ଭାଗରେ ଯାହା ଥିବ। ଯାହୋଉ ଏଇନା ତ କରୁଚି ସବୁ କାମ କରିଦୋଉଚି ଆଉ।
ଏଇନା ତ କରୁଚି ଆଗକୁ ତାର କଣ କରିବ କଣ ନାହିଁ କିଏ କହିବ?
କରିବ ଦେହପାଆ ତ ମେନ ହେଲା ସେ ରୋଷେଇ ବାସ। ତ ସେଇରା ତ ସବୁ କରଚି ଘର ଧନ୍ଦା। ତା ନିଜ ଲୁଗାପଟା ଧୁଆ ଧୁଇ ଶୁଣଚି ସବୁ କରଚି। ଆଉ କଣ ଦରକାର ଆଉ ଛୁଆଟା ଏଇନା ସିଏ ଆଉ କଣ କରିବ ଏଇନା। ଯେତିକି କରିବା କଥା ସିଏ କରିବ।
ହଁ।
ଆଉ ପୁଅ ଡ୍ୟୁଟି ଯାଇଚି ନା?
କଣ କହିଲ?
ପୁଅ ଡ୍ୟୁଟି ଯାଇଚି ନା?
ହଁ।
ଓହୋଃ। ଆଉ କଣ କରିବା।
ସେ ସବୁ ତାର ତାର ଗାଧୋଉଛି ପାଧଉଛି ତା ଲୁଗାପଟା ଧୋଉଛି ତାର ସବୁ କରୁଛି।
ଆଉ କଣ କରିବା, ଆଉ ତମେ ତମ ଗାଁଆ ଗାଆଁରେ ସବୁ ଆଁ ଭଲ ନା?
ହୁଁ।
ତମେ ଗାଆଁ ଆଡେ ଯାଇଥିଲ ନା?
ନା ଯାଇନି।
ଆଉ ଏଥର ବୋହୂ ଆଇଲାଣି ଏଁ ଯାହା ଯୁଆଡେ ଯିବା କଥା ଟିକେ ଯିବ ଦି ଚାରି ଦିନ ରହିବ ଆସିବ, ଆଉ ଆମ ଘର ଆଡ଼େ ଆସ?
ହଁ ଯିମି।
ଆସିକି ଆସ ଦି ଦିନ ଚାରି ଦିନ ଯି ରହିକି ଯିବ।
ହଁ ଯିମି ହଉ।
ଆଉ ଅଜା ଆଈ ମଲେଣି ପା?
ହଁ।
ଅ ହ, ମାମୁଁ ମାଇଁ ଅଛନ୍ତି ଆଁ?
ହଁ।
ମାମୁଁ ମାଇଁଙ୍କର ଛୁ ଛୁ ମାମୁଁଙ୍କର ଛୁଆ ପିଲା କଣ?
ପୁଅଟିଏ ଝିଅଟିଏ।
ଓହୋଃ। ପୁଅଟେ ଝିଅଟେ। ଝିଅଟି କେତେ ବର୍ଷର ହେଲାଣି?
ଏଗାର ବର୍ଷ।
ଆଉ ପୁଅଟି?
ପୁଅକୁ ସାତ ବର୍ଷ।
ଓହୋଃ, ଝିଅ ପଢ଼ିଲାଣି ପୁଅ ବି ପଢ଼ିଲାଣି?
ହୁଁ।
ଆଉ ମାମୁଁ କଣ କରୁଚନ୍ତି ଏଇନା?
ଏଇ ପ୍ଲାଣ୍ଟ ଯାଉଛି।
ଓହୋଃ। ହଁ ହଉ। ଯାହା ହେଲେ ଯାହା କରିବା କଥା ଆଉ ବିଲ ବାଡ଼ିି ପା ତମର ବହୁତ ଅଛି ନା କଣ? ଉଁ-ଉଁ
ହୁଁ, ବିଲବାଡ଼ି ବହୁତ ଅଛି ନାଆଁରେ?
ଆଉ?
ଏ ବଖରା ଦୁଇଟି
ଆଉ ସେ ପ୍ଲାଣ୍ଟ ଯାଉଛନ୍ତି ଇଏ ତ ବିଲ ବାଡି ବଖରା ଦେଇ ଦେଉଛନ୍ତି। ଆଉ କଣ ଚାଷ କରିବେ ବଖ ଦଖରାରୁୁ ଯାହା ବାହାରୁଥିବେ, ଖାଉଥିବେ, କରୁଥିବେ ଆଉ
ହୁଁ-ଉଁ-ଉଁ ବହୁତ ବିଲ ବାଡି, ଆଉ ବଖରାରେ ଧାନ ବିକୁଛନ୍ତି ଷାଠିଏ ସତୁରି ହଜାରେ ଯାହା ଚାଉଳ କରୁଛନ୍ତି।
ହୁଁ -ହୁଁ। ଆଉ ପୁଅଟିି ଯାଇଛି ପ୍ଲାଣ୍ଟ କି?
କଣ କଣ କହିଲୁ?
ତମ ପୁଅ ପ୍ଲାଣ୍ଟ ଯାଇଛି?
ହଁ।
ଆଜି କୋଉ ସିଫ୍ଟ?
ଆର ଏ ବି।
ଓହୋ ସେ ଖାଇବା ନଉଛି ନା ସେଠି ଖାଉଛି?
ନା ଘରୁ ବା ନେଇକି ଆଉଛି।
ଅଁ। ନା ଘରୁ ଦେବ ନା ଆଉ, ବାହାର ଖାଦ୍ୟ
ଘରୁ ଦଉଛି ତା ବାହାର ଖାଦ୍ୟ ଖାଇଲା ବେଳକୁ ତା ଦେହଟି ଖରାପ ହଉଛି।
ବାହାର ଖାଦ୍ୟ ଖାଇଲେ ଭଲ ନୁହେଁ ନିଜ ଘରୁ କରିକି ଦବ।
ହଁ।
ଭାତ ଟାଇମ ରେ ସକାଳୁ ତ ଗଲା ଗାଧୁଆ ବେଳେ ସେଠି କି ଭାତ ନେଇ ଆଇଥିବ ଖାଇବ ଗାଧୁଆଳେ ଭାତ ଆଁ?
ହଁ।
ସକାଳୁ ଯାହା ଜଳଖିଆ ଟିକେ ଖାଇଦବ ଆଉ ଗାଧୁଆଳେ ଭାତ ଖାଇବ ଆଉ।
ହୁଁ।
ଫେରି ଆସିବ ରାତି?
ହଁ ରାତି ଏଗାରଟା ସାଢ଼େ ଏଗାରଟାରେ ଆସିବ ଆଉ।
ଅଁ ହଁ ଯା ବୋଉଠି ଫେରେ ରାତିରେ ରୁଟି ଫୁଟି କରିବ?
ହଁ ରାତିରେ ସେ ଝିଅ ତାର ରୁଟି ଖାଉଛି। ଆଉ ମଙ୍ଗଳବାରେ ମୁଁ ଖାଇଦେମି ଆଉ ପୁଅ ଆସିଲେ ଖାଇବ ଆଉ।
ଓହୋ। ଆଉ ବଉଠି ରାତିରେ ରୁଟି ଫୁଟି ମିଶି କରୁଚି ନା ରୋଷେଇ?
ହଁ।
ଆଉ ସବୁ କରୁଛି ବୋଉଟି ଆଉ।
ହଁ ହ ହ
ଭଲ ପାଇଛ ଆଉ ଦେଖିବା ସବୁ ଆଉ।
ହେଇନେଇଁ?
ଆଉ କଣ କରିବା ଯାହା ହଉ ତମ ଭାଗ୍ୟକୁ ତମ ଭାଗ୍ୟକୁ ଭଲ ବୋହୂ ମିଳିଯାଇଛି ଆଉ।
ହଁ।
ଯାହା ହଉ ଦେଖିବା ଆମମାନଙ୍କ ଭାଗ୍ୟରେ କଣ ଅଛି ସବୁ?
ହଁ କିଏ କହିପାରିବ ନା ମା କାହାର କଣ ଅଛି।
ହଉ ଖୁଡ଼ି ମୁଁ ରହୁଛି ଆଁ।
ହଁ ରହ।
ପଛରେ କଥା ହବା ମୁଁ ଟିକେ ଖାଇକି ଯୋଉ ଉଠିଲି ତ ତାପରେ
ବୁଧୁବାର ଦିନ ଶୋଇଲୁ? ଏ ହେଇ ଯୋ